ହ୍ୟାଲୋ ହଁ ନମସ୍କାର
ହଁ ନମସ୍କାର ଦେହ କେମିତି ଅଛି
ହଁ ଦେହ ସେମିତି ଆଉ
ହଁ ତାହଲେ ମୁଁ କଥା ବନ୍ଦ କର
ହୁଁ ହଁ
ହଁ ଆଉ ଖାଇସାରିଲଣି
ହଁ ଏଇପା ଖାଇଲି ଏବେ
ହୁଁ ଆଉ କଥା ହେଲା ବେଳେ ପା କିଏ ଶୁଭୁଛି ମନା ହେଇ ନେଇକି ପାଟି କରିବେନି ବୋଲି
ହଁ ବା ଏଇ ଆମ ଟୋକା
ତାପ ସାଇଲେଣ୍ଟ ତ ଚୁପ ଖାଇବୁ ଯଦି କୁର୍କୁରି ଥଣ୍ଡା ପିଇବୁ ଯଦି ପାଟି ଚୁପ କର
ହଁ ବା ସେ ଜାଣ ଶୁଣିକି ବେଶୀ ଆହୁରି ଏମିତି ହଉଛି
ହଁ ଆଉ ସିଏ କଣ ତୋ ପାଖରେ ଅଛି ନା କଣ
ନା ପଳେଇଲାଣି ଥିଲା
ହୁଁ ଉଠିଲୁ କେତେବେଳେ
ମୁଁ ବା ଉଠିଲିଣି ସାଢେ ଛଅଟା ବେଳୁ
କ ଏତେ ଶୀଘ୍ର
ଏଇ ଉଠି ପଇଲି ଟୋକା ଗଲା ଟିଉସନ ତ ତାପରେ ସେ ଆଉ ଉଠିଲୁ ଆଲାରମ ବାଜିଲା ଆଉ ତାପରେ ନିଦ ତ ହେଲାନି ମୁଁ ବସିକି ୟୁଟ୍ୟୁବରେ ପୋଷ୍ଟ କରୁଥିଲି ଭିଡ଼ିଓ
ହୁଁ ତାପରେ ଆଉ ଶୋଇନୁ
ନା
ଆଉ ଦାନ୍ତ ଘସିବୁ
ହଁ ଦାନ୍ତ ଘସିଲି ଯୋଉ ଦେଇ ଏରିକା ଆସିଥିଲେ ସେ ସବୁ ଗଲେ କୋଇଲି ଦେଇ ଏରିକା
ସେ ପଳେଇଲେ
ହଁ ପଳେଇ
ରହିିଲେ ଗୋଟେ ଦିନ
ହୁଁ କାଲି ରହିଲେ ଆଜିପଳେଇଲେ ତାଙ୍କର କଣ ତାଙ୍କର କାମ ଅଛି ତା ବାପ ଘରକୁ ଯିବ।
ହୁଁ। ଉଁ କେତେଟା କେତେ ଜ କେତେଟା କଲ ଏଁ କଥା ହେଲଣିି? ତୋର?
ମୋର କାଇଁ ଗୋଟେ ପିଲା କହିଥିଲା ସିଏ ତ ତାର ଫ୍ରି ହଉନି କଥା ହଉନି ତାର ଟାସ୍ କି ହେଲାଣି ଯେ ସେ କଥା ହବ ଆଜି କଥା ହବ ଆଉ ଗୋଟେ ଝିଅ ଟେ କହୁଥିଲା।
ହୁଁ।
ହୁଁ ତେ ଦିଇ ତିନି ଜଣ ଆଉ।
ହଁ। ଜଣ କୁ ଦିଥର ଲେଖା ହେଇପାରିବ ଜଣେ ଜାଣ ତୁ କଲୁ ତାପରେ ମୁଁ ବି ଆଉ ଗୋଟେ ମିନିଟି ଛାଡ଼ି କରିବି ସେ ଆମର ଦିଇଥର ହେଇଯିବ ଦିଇ ଜଣ ଦିଇଟା।
ହଁ।
ହଁ ଆଉ କଣ ଖାଇଚୁ?
ମୁଁ ବା ଖାଇଚି ରୁଟି ଭଜା ଆମର ହେଇଥିଲା।
ହୁଁ।
କୋବି ତରକାରୀ ହେଇଥିଲା ଯେ କିନ୍ତୁ ଖାଇନି ତରକାରୀ ଆଙ୍କର ଯୋଉ ସୁନା ତା ଭଉଣୀ ସିପୁନା ଦାଦା ନକନ ଝିଅ ତାର ଯୋଉ ଭୋଜି ଅଛି ତ ସେୟାକୁ ତାଙ୍କର ଆଣିକି ଦେଇଥିଲେ ପୁରୀ ଆଉ କଣ ପନିର ଚଣା ତରକା କରି ଡଲମା ମିଠା ଆମର ଥିଲା ମିଠା କଦଳୀ ଏଇଆ ଖାଇଥିଲି ଆଉ।
ହୁଁ।
ଉଁ ନା ଗାଧେଇନି।
ହଁ ଏତବେଳ ହେଲାଣି ଗାଧେଇନୁ କେନ୍ତି?
ଗାଧେଇନି ପୋଛି ପୋଛା ହେବି ଆଉ ପୋଛି ପୁଛା ହେଇକି ଡ୍ରେସ ଚେଞ୍ଜ କରିବି।
ନିଜେ ପୋଛି ହଉଚୁ ନା କୁନଦେଇ
ନା ନା ମୁଁ ନିଜେ। ସେ ଖାଲି ଜିନି ତ ଆଣିକି ଦେଇ ଦଉଚି ମୁଁ ମୋର ନିଜେ ପୋଛି ହୋଉଚି ତାପରେ ସିଏ ଆସିକି କବାଟ ଖୋଲିକି ନେଇକି ଯାଉଚି ଆଉ ଡାକିଲେ।
ହୁଁ କବାଟ ଫେରେ ଦଉଚି କିଏ?
ସିଏ ସେପଡୁ ଦେଇ ଦେଇକି ଯାଉଚି।
ଓହୋ ରୋଷେଇ ଚାଲିଚି ତମର ଏଇଖୁନି?
ନା ଆମର ଆଜି ରୋଷେଇ ବା ସୋଇଲାଣି।
ସଇଲାଣି।
ହଁ ସରିକି ଏଇଠି ଶୋଇଚି ହୁଁ।
ହୁଁ ତାହା ତାହାର କରିଦଉନୁ।
ହଁ କରିଦେବି ବୋଲି ବା ସି ତାର କହୁଚି ନା ତୁ ଆଗେ କର ଦେଖିଆ ଏମିତି କହୁଚି।
ହୁଁ।
ହୁଁ।
ହୁଁ। ଆଉ
ଆଉ ତମର ରୋଷେଇ ସାଇଲାଣି?
ହଁ ରୋଷେଇ ସଇ ଝିଅ ତାର କରିକି ଯାଇଥିଲା ଭାତ ଡାଲି ବନ୍ଧାକୋବି ତରକାରୀ।
ହ
କରିଥିଲା ମୁଁ ମୋର କଦଳୀ ଭାଜିଲି। ଆଉ ତେଲରେ ଭାଜିଲି ବଡି ଟମାଟର ବାଇଗଣ। ଆଉ ଭେଣ୍ଡି ପୁଟଲ ମୋର ତେଲରେ ଭାଜିକି। ଆମର ଏଇ ବାବୁନୁ ମୋର ପଖାଳ ତାପରେ ଏଇ ପୁଅକୁ ନେଇ ଶୋଇ ଦେଇକି ଶୋଇଲା ମାନେ ମୁଁ ଯାଏ ଟିକେ କଥା ହୁଏ। କଥାହେଇ ଯାଇ। ଆ ଲଖୀ ଯାଇ କାଲି କେତବଳେ ପହଞ୍ଚିଲା?
କାଲି ପା ଆଇଲା ସିଏ ସେଇ ସନ୍ଧ୍ୟାବେଳେ ତ ଆସିଲା ପାନ୍ସଟା ବେଳେ। ହ। ବସିକି ଗଲା ଅଧଘଣ୍ଟେ ଘଣ୍ଟାଟେ ତା ଫୋନ ଏତେ ଚାର୍ଜେ ରଖୁନି। ଚାର୍ଜ ବସେଇକି ଏଇଠି ବସଥିଲା କହିଲା ମୁଁ ଏଇଖୀନା ଆଇଲି। ନା କେତେ ବୁଲି ଖାଇମି ଆଉ। ପେଟ ପୁରା ଫୁଲ ହଁ ସେ ଆଉ କହିଲା। ମାମା ଜଳିଖୀଆ ଟିକେ ଖାଇଦେ ହେଠୁ ବସି ବସି ଖାଇଲା। ତାପରେ ଗଲା ଏଇ ଟୋକା ତାର ବନ୍ଧୁକ ଟା ଦେଖେଇଲା ଯେ କହିଲା। ବନ୍ଧୁକଟା ତ ଭଲ ହେଇଛି ଦେନି ମୁଁ ଫଟ ଉଠେଇମି ନେଇଗଲା ମୁଁ କହିଲି ଆଣିକି ଦ ବୁ ମୁଁ ଫଟ ଉଠେଇମି କହିଲା ହଁ ତିନି ଦିନ ପରେ ଦେଇଦେଲା।
କିଏ?
ଏଇ ଲକୁ।
ନେଇକି ଗଲା ଘରୁକୁ।
ହଁ।
କି ବନ୍ଧୁ?
ଏଇ ଗୋଟେ ଷ୍ଟିଲ ର। ଆଁ ଅନଲାଇନୁ ଆଣଥିଲା ଆମ ଟୋକା ଅର୍ଡ଼ର କରିଥିଲା।
ଓହୋ ଏଟାରେ କଣ ଗୁଳି ଊଂହ ଗୁଳି ଫୁଟିବ ନା କଣ ଲୋ?
ଏଇଟା ଲାଇଟର ଭଳିଆ ତାର ଗ୍ୟାସ ପଶିକି ଏଇଟା ଲାଇଟର ବାହାରିବ ନା ଯୋଉ ନିଆଁ ବାହାରିବ। ସିଏ ଲାଇଟରରେ ଯୋଉ ନିଆଁ ବାହାରୁନି ଆଉ। ସେ ଲିକୁଇଡ ଟା ସରଯାଇଛି। ଖାଲିଟାକୁ ନେଇକି ଗଲା ଫଟୋ ଉଠେଇବ ଧରିକି ଓଜନିଆ ଟା ପୁରା ରିଅଲ ଭଳିଆ ଲାଗୁଛି।
ହଁ।
ଆଉ ତୋ ମାମା ପଖାଳ ଖାଇକି ଶୋଇଚି ନା ରୁଟି ଖାଇକି ଶୋଇଚି?
ନା ସିଏ କଣ ଖାଇଛି କେଜାଣି। ରୁଟି ଫୁଟି ଖାଇଥିବ ରୁଟି ଖାଇଥିବ ପଖାଳ ଖାଇନି। ଉଁ ଖାଇବ ଏକାଥରେ ଭାତ।
ହୁଁ ଶୋଇଚି ତୋ ପାଖେରେ ଏସି ଲଗା ହେଇଛି ନା ଘର ଯୋଉ ଥଣ୍ଡା କରିଦେଇଚ ଆଉ ଲଗେଇଚ। ଲାଗଛି ଆ ପୁରା ଶୀତ କରୁଥିବ ନୁହଁ ରାତିରେ ନା?
ହଁ ବା ରାତିରେ କାଲି। ଏ ସେଇ ଯୋଉ ଦେଇ ଆଉ ତା ପୁଅ ଆମ ସାନମା ସିଏ ଶୋଇଥିଲେ ସେ ପଟ ଉଁ ର ତଳେ ଯେ। ସେଆକୁ ରାତିରେ ମଶା ଖାଉଥିଲେ ବାବା ଆସି କି ଶୋଇଥିଲେ ମାମା ବାବା ଶୋଇଲେଣି ତଳେ ଆମେ ଦି ଜଣ ଉପରେ ଶୋଇଥିଲୁ ଆମେ କଥାହଉଥିଲୁ ମେଡିସିନ ଯାଉଚି ହେଇଠୁ ବାବା କହିଲେ ନା ମାମା କହିଲା ତାଙ୍କୁ ଡାକିମି କି ଏଇଠି ଶୋଇବେ? ସେଉ ବାବା କଇଲେ ହଁ ଡାକୁନ। ସେଏଠୁ ବିଛେଇକି ଏପଟେ ତିନିଜଣ ଶୋଇଲେ ମାଆକୁ କେତେ କଷ୍ଟରେ ଟୋକକୁ ପ ଠେନୁ ଯା ଡା କି ଆଣିବୁ। ମାମା ଗଲା ଫାଷ୍ଟ ଆଇଲାନି ବାବା ଗଲେ ଡାକିବାକୁ ଆଇଲାନି ଆମ ଟୋକା ଯାଇ ଘୋଷାଡ଼ି କି ଆଣିଲା ଆଇଲା। ତାପରେ ଏଇଠି ବିଛେଇ ଦେଲୁ ସେ ଶୋଇଲେ ବାବା ତାଙ୍କର ସେପଟ ଗୋଡ ତଳୁ କୁ ଶୋଇଲେ ତଳେ ଆମେ ମା ପୁଅ ଝିଅ ଉପରେ ଶୋଇନୁ ଖଟରେ।
ହୁଁ କୋଉ ମା ସାନ ନା ବଡ?
ସାନମା ଆଉ ସେ କୋଇଲି ଦେଇ ଆଉ ତା ପୁଅ ତଳେ ଆ ମୋ ବାବା ତଳକୁ ତାଙ୍କ ଗୋଡ ତଳକୁ।
ହୁଁ।
ମୁଁ ଏପଟେ ମୋ ମାମା ମଝିରେ ପୁଅ ସେପଟେ ଆଉ। ଖଟରେ ଶୋଇ ପଡ଼ିଲେ ଛଅ ଜଣ ସାତ ଜଣ। ଥଣ୍ଡା ଶୀତ ରାତିରେ ତ ଆମର ଚା ଚାଲୁଚି ତିନିଟା ପର୍ଯ୍ୟନ୍ତ ଚାରିଟା ପର୍ଯ୍ୟନ୍ତ ଚାଲୁଚି ତାପରେ ବନ୍ଦ ହଉଚି।
ଆଉ ଆସିଲାଣି ନା ବିଲ ଆସିଲାଣିି ନା?
ହଁ ବିଲ ଆସିଥିଲା ବା।
କେତେ ଉଠିଚି ଏ ବର୍ଷ ଏଇ ମାସରେ କେତେ ଉଠିଲା?
ଅଢ଼େଇ ହଜାରେ।
ଅଢେଇ ହଜାରେ?
ଏ ଆମର ସବୁ ଜିନିଷ ଚାଲିଚି ଏପଟ ଫ୍ୟାନ ଆଉ କେତେ ଫ ତାପରେ ପୁରୁଣା ଫ୍ୟାନ ହେଲାଣି।
ଏ ସିି ଯଦି ସବୁବେଳେ ଚାଲିବ ହଜାର ଟଙ୍କା ଉଠିବ।
ହଁ ବା।
ଆଉ ତମର କେତେ ଘର ହେଲାଣି? ରୁମୁ କେତେ ଘର ବଖରା ହେଲାଣି ମାନେ ଏପଟୁ ସେପଟ ପର୍ଯ୍ୟନ୍ତ ସବୁ ଚାଲିଚି। ଏରା ପୁରୁଣା ଜିନିଷ ବି ହେଇଗଲାଣି ସବୁ ସେଇଥିପାଇଁ ବିିଲ୍ ଟାଣୁଚି ହଁ।
ତାପରେ ଆକୁଆ ଗାଡ଼େ ଫ୍ରିଜ ଫ୍ରିଜ ୱାସିଂ ମେସିନ୍
ହଁ ଅଁ। ହଁ। ସବୁ ଚାଲିଲେ ଆଉ ଉଠିବନି ଆଉ କୁଆଡେ ଯିବ। ମେନେ କ ଥା ତ ହେଲା ଶାନ୍ତିରେ ତ ଟିକି ଶୋଇପାରୁଚ। ସେ ବିଲି କି ମାର ଗୁଲି ପଇସା ତ ଏମତି ଖର୍ଚ୍ଚ ହଉଚି ସେମିତି ଖର୍ଚ ହଉଚି।
ତୁ ଖାଲି ଫ୍ୟାନ୍ ଟା ଲଗେଇ ଶୋଇବୁ ସେ ପବନ କୋଉଠି ଆସିକି ତୋର ବାଜିବନି ଦେହରେ। ଏମିତିଆ। ଆଉ ସିଏ ଏ ସିି ଯଦି ନହେଇଥାନ୍ତା ମୁଁ ତ ଏ ସି ଟିକେ ବନ୍ଦ ହେଲାବେଳୁକୁ
ଗରମ ହଉଥିବ ଗରମ ହଉଥିବ ହଁ ପା ହୁଁ ତତେ ବା ବେଶୀ ଗରମ ମୁଁ ଅପରସନ ଲୋକଙ୍କୁ ପା ବେଶୀ ଗରମ ମୋତେ କଣ କ
ହୁଁ ହଁ ପା।
ଏସି ଆମର ତ ଏସିି ଆମର ଚବିଶି ଘଣ୍ଟା ଚାଲିଚି ଏ ଫାଙ୍କା ଏଇଗୁରା ସବୁ ଥଣ୍ଡା ରୁମୁ ପୁରା ଥଣ୍ଡା ସବୁବେଳେ।
ହଁ। ସେତେବଳେ ତମ ତ ଯାହାର ଅଭ୍ୟାସ ହେଇଯିବ ସେ ଜମା ରହିବି। ପାରିବନି ଏଇ ଆମର ମୋ ବାବା ବା ଯୁଆଡୁ ଆସଛନ୍ତି ସାଙ୍ଗେ ସାଙ୍ଗେ ବସ କହୁଚନ୍ତି ଏସି ଟା ଲଗା ଅଭ୍ୟାସ ହେଇଗଲାଣି ତାପରେ ଗରମ ହଉଚ। ହୁଳା ହଉଚି ବା।
ହୁଁ ହୁଁ କାଲି କେତେ ଗରମ ହେଇଥିଲା ଲୋ ପ୍ରବଳ ଗରମ୍।
ହଁ ବା ଗୁଳୁ ଗୁଳି ହେଲା ମୁଁ କହିଲି ବର୍ଷା ଫର୍ଷା ହବ ନା କଣ ଏତେ ଜୋରେ ଗୁଳୁଗୁଳି ହଉଚି। ମୁଁ ଶୋଇ ହେଲାନି।
ହଁ ହଁ ବା। ଆଉ ଆଉ ରଜରେ କଣ ଆମିଷ ହବ ରବାରେ ହିଁ ହିଁ ହିଁ?
କେଜାଣି ଏଇ ତ ଆସିବେ ନା କଣ ବଡ ବାପା ହେରିକା ସବୁ।
ତାଙ୍କର ଆସିନାହାନ୍ତି କି ଏ ପର୍ଯ୍ୟନ୍ତ?
ନା ସେ କାଲି ଆଡକୁ ଆସିବେ ବୋଧେ।
ଆଉ ତ ଅପା
ସିଏ ତାଙ୍କ କଥା କିଏ ଜାଣିଲା ଆସିବେ କି ନାଇଁ ଆସିଥାନ୍ତେ ତ ଆଉ ମୁଁ ଜାଣିନି ଏତେ।
ହୁଁ।
ହଁ ସିଏ
ହଁ ଯୋଉ ଦିନ ଆସୁଚନ୍ତି ଆସନ୍ତୁ ଆସିବେ ତ ଆଉ। ତ ଅ ସୁବିଧା ହେଲେ ଆସିବେ ଆଉ ହେଁ ହଁ ଆଉ ତାଙ୍କ ପୁଅ ତାଙ୍କ ପୁଅ ଆସିବ ନା ନାଇଁ?
ହଁ ସିଏ ଆସିବେ ସବୁ ମା ପୁଅ ବାପା ସବୁ ଆସିବେ। ଏଁ ହୁଁ।
ଆଉ ତ ଅପା ବି ଆସିବେ।
ହଁ।
ହଁ ଭଲ ଆଉ କଣ ତମର ରଜ ଭଲ ହବ ଘର ପୁରା ଉଠି ପଡ଼ିବ ଉଠିବ।
ହୁଁ ହୁଁ ହଁ ବା ସବୁ ଏକା ସାଙ୍ଗରେ ଆସିବେ ମୋ ମାମାର ମୁଣ୍ଡ ଖରାପ ହେଇଗଲାଣି।
ଆଉ ମୁଣ୍ଡ ଖରାପ ହେଇଯିବ ନାହିଁ ହିଁ ହିଁ ହୁଁ ହୁଁ ହଁ ହୁଁ ହୁଁ ହୁଁ ହୁଁ। ହୁଁ ହଁ। ଆଉ ତୋ ଗୋଡ ଭାଙ୍ଗି ଯାଇଚି ନହେଲେ ତମ କୁଆଡ଼େ ଟିକେ ବୁଲିବାକୁ ପଳେଇଥାନ୍ତ। ଆଉ ତୋ ମାମା କୁ କେତ ନବ। ଆଉ କଁ? ହଉ ଉ ରଖ ମୁଁ ଆଉ ଗୋଟେ ଦି ମିନିଟ ପରେ କଲ କରୁଛି ତୋତେ ଆଉ।
ହଉ।
ହଉ ଅନଲାଇନରେ ଥିବୁ ଆଉ।
ହଁ ହଁ।
ଗୋଟେ ମିନିଟ ପରେ ତତେ କଲ କରିବି, ହଁ ହଉ।
ହ ହଁ।